ହ୍ୟାଲୋ
ଶୁଭୁଛି?
ହଁ ହଁ ଶୁଣା ଯାଉଛି।
ହୁଁ।
କୁ-କୁହ ମାନେ ଆଉ କଣ କୁହ। ମାନେ କେମିତି କଣ ତମର ସବୁ ମାନେ ଦେଖା ସାକ୍ଷାତ୍ ହେଲା କେମିତି କଣ ରାଜି ହେଲ? କଣ ନାଇଁ
କିଛି ନାଇଁ ବାସ୍ ମୁଁ ସେତ ଆଗରୁ ମତେ ଦେଖିଛନ୍ତି ଆଉ ମୁଁ ବି ତାଙ୍କୁ ଦେଖିଥିଲି। ବାସ୍।
ଆଚ୍ଛା। ମାନେ ହଁ ଘର ପାଖରେ ତ ଦେଖିଥିବ ଆଉ ହଁ।
ହଁ। ତେବେ ସେ ମୋଠୁ ମାତ୍ର ଦି ବର୍ଷ ବଡ଼।
ଆଚ୍ଛା ଆଚ୍ଛା।
ତାପରେ ତାଙ୍କର ତାଙ୍କ ବାପା ପ୍ରସ୍ତାବ ପକେଇଲେ। ଆମ ଘରେ ଆସିକି ଏମିତି
ମାନେ ଏ ଉ ତାଙ୍କ ବାପା ତମକୁ ଆଲ୍ରେଡି ଆଗରୁ ଜାଣିଥିଲେ।
ହଁ। ଏ ସେମାନେ ସମସ୍ତେ ଆମ ରିଲେଟିଭ୍ ନା। ରିଲେଟିଭ୍ ଯେତେବେଳେ ଏ ବାହାଘର ଫାହାଘର ଫଙ୍କ୍ସନ୍ ଫଙ୍କ୍ସନ୍ ହେଲେ ତ ସମସ୍ତେ ଏକାଠି ହିଁ ହୁଅନ୍ତି।
ହୁଁ -ହୁଁ -ହୁଁ।
ହୁଁ ତ ସେମାନେ ବି ଦେଖିଥିଲେ ତାପରେ ସିଏ ଫୋନ୍ ତାଙ୍କ ପାପା ଆସିକି ପ୍ରସ୍ତାବ ପକେଇଲେ ମୋ ଜେଜେଙ୍କ ଆଗେରେ। ହେଲା ତାପରେ ଏ- ଜେଜେଙ୍କୁ ମୁଁ ତା ପୂର୍ବରୁ ଯେତେବି ମ୍ୟାରେଜ୍ ଫ୍ୟାରେଜ୍ ଆସୁଥିଲା ମୋର ମୁଁ ମନା କରିଦଉ ମନା କରିଦଉଥିଲି କି ନାଇଁ ମୁଁ ମ୍ୟାରେଜ୍ କରିବିନି ଏବେ। ତାପରେ ଏଇଟା ଯେତେବେଳେ ହେଲା ମୋ ଜେଜେ ମାନେ ସେତେବେଳେ ମୁଁ -ଆଉ ଯେତେ ମ୍ୟାରେଜ୍ ବି ଆସୁଥିଲା ଆମ ଘର ଲୋକ ବି ଏତେ ସିରିଏସ୍‌ ହଉନଥିଲି ମନା କରି ଦଉଥିଲି କାହିଁକିନା ଦୂର ଦୂର ହେଇଯାଉଥିଲା ନା। ତ ଏଇଟା ପାଖେରେ ଯେତେବେଳେ ତାପରେ ସେ ପିଲାକୁ ଜାଣିଚନ୍ତି ହଁ ଦେଖିଚନ୍ତି ତ ଘରେ ବି ମୋର ରାଜି ହେଇଗଲେ। ଆଉ ମୋ ସାନ ଭାଇ ଦି ଜଣ କହିଲେ- କହିଲେ ୟା ପରେ ଯଦି ଏ ମ୍ୟାରେଜ୍ କୁ ଯଦି ତୁ ମନା କରି କହିବୁ କି ମୁଁ ଏବେ ମ୍ୟାରେଜ୍ ହେବିନି ତାହେଲେ ତୁ ତୋର ଯୋ ଯଉଠି ମ୍ୟାରେଜ୍ ହଉଚୁ ହଉଥା ଆମେ ଆଉ କିଏ ମୁଣ୍ଡ ପୁରେଇବୁନି।
କାନ୍ଦେ ଆଉ।
ହୁଁ। ହଉ ସବୁ ପ୍ରସ୍ତାବକୁୁ ମନା କରିଦଉଚି। ଏଇଟା ଏତେ ଭଲ ପ୍ରସ୍ତାବ ଆସିଚି ଆଉ ଯଦି ମନା କରିବୁ ତ ନିଜ ହୁଁ- ନିଜ ହାତେରେ ନିଜେ ଦେଖିବୁ କଉଠି ବାହାହବୁ ଆଉ ହେଲା।
ହିଁ ହିଁ ହିଁ।
ମୁଁ ଆଉ କିଛି କହିଲିନି ଚୁପ୍ ରହିଲି ତାପରେ ଏମିତି କରି କରି
ହୁଁ- ତାପରେ ମୋ ଶଶୁର ଯିଏ ସିଏ କହୁଥିଲେ କି ବର୍ଷକ ପରେ ମ୍ୟାରେଜ୍ କରିବୁ
ଆଚ୍ଛା।
ହୁଁ-ତାପରେ ଏମିତି କହିଲେ ଆଉ ଘରେ କହିଲେ ଆଁ -ଏ-ବର୍ଷ ତ ରହି ହବନି ଆଉ ସେମିତି ନିର୍ବନ୍ଧ ଫିର୍ବନ୍ଧ କରିକି ରଖିଦିଅନ୍ତୁ ନିର୍ବନ୍ଧ କରିକି ରଖି ଦେଇଚନ୍ତି। ଆର ବର୍ଷକୁ ମ୍ୟାରେଜ୍ ହବ ଆଉ।
ମାନେ ଏଇ ମାର୍ଚ୍ଚ ଆଉ।
ହଁ।
ଓ ହ ନିର୍ବନ୍ଧ ରେ କଣ ଦେଲେ ସେଇ ମାନେ ମୁଦି?
ହଁ ମୁଦି ଦେଲେ ଆଉ ମୁଦି ଦେଲେ ତାପରେ ଆମର ଡ୍ରେସ୍ ଫ୍ରେସ୍ ଦିଅନ୍ତି ତାପରେ ଯଉ ଉଁ- ଭାର
ହଁ ମାନେ ଯେମିତି ଆମର ଯାଏ ତମର ବି ସେଇଭଳିଆ।
ହଁ ହଁ ସେଇ ଟାଇପ୍ ର ଆସିଥିଲା ଆଉ।
ତାଙ୍କ ଘରୁ ତମକୁ ଆସିବ ଆଉ ତମ ଘରୁ ତାଙ୍କୁ ଯିବ।
ନାଇଁ ନାଇଁ ଆମର କେବଳ ମୋର ନିର୍ବନ୍ଧ ହେଲା ନା ତ ତାଙ୍କ ଘର ଲୋକ ଆସି ମୋର ନିର୍ବନ୍ଧ କରଇଲେ ତ ତମର ଯେମିତି ରିଙ୍ଗ୍ ସେରିମନି ହୁଏ ସେ ଟାଇପ୍ ର ନୁହେଁ ଆମର।
ଓ ହ ମାନେ ନା ନା ଆମର ଏଠି ନିର୍ବନ୍ଧ ମାନେ ପୁଅର ବି ସେଇ ସେମ୍ ଦିନରେ ହବ ଝିଅର ବି ସେଇ ସେମ୍ ଦିନରେ ହବ।
ନା ଆମର ସେମିତି ହୁଏନି ଆମ ଆମର ମୋର ଆଗେ ହେଇଗଲା ବାହାଘର ବେଳକୁ ହଁ ପୁଅର ହବ ଆଉ।
ହୋଉ ହୋଉ ଆଚ୍ଛା ଆଚ୍ଛା ବୁଝିଲ ବୁଝଲି।
ହୁଁ ଆ ତା ତାପରେ ମୋର କେଇଟା ଅଁ ଦିଟା ସୁନା ମୁଦି ଉଠିଥିଲା। ତାପରେ ଆଉ ପନ୍ଦରଟା ରୂପାର ଗୋଟେ ହଁ ଗୋ ଚେନ୍ ଆଉ ଗୋଟେ ପାଉଁଜି।
ଆଚ୍ଛା ଆଚ୍ଛା ଆଉ ତମର ତାଙ୍କୁ ମାନେ କଣ ଦବ ପ୍ଲନ୍ ଅଛି।
ଆମର ବି ଜଇଁର ଗୋଟେ ସ ଦିଟା ସୁନା ମୁଦି ଯିବ। ଅ ତାପରେ ବାକି ଯା ଯିଏ ଯେମିତି ରୂପା ମୁଦି ଦେବେ ଆଉ। ମୁଦି ତାପରେ ପଇସା ପତ୍ର ଯାହା ଉଠ ଉଠିବ ଆଉ ମୋର କେତେ ମୋର ପନ୍ଦର ହଜାର କେତେ ଗୋଟେ ଉଠିଥିଲା।
ମୁଁ ସେ ପଇସା କାହାକୁ ଦେଲିିନି ରଖି ନେଲି। ମୁଁ କହିଲି ଏତେ କଷ୍ଟ କରି ହଁ ନାଇଁ ରଖିଚି ମୁଁ କହିଲି ଏ ଏତେ କଷ୍ଟ କରି ସକାଳୁ ସନ୍ଧ୍ୟା ଯାଏଁ ମୁଁ ଗୋଟେ ଜାଗାରେ ବସି ବସି ଅନ ଣ୍ଟା ପିଠି ମୋର କଣ ହେଇ ଯାଇଚି ମୁଁ ପଇସା କାହାକୁ ଦେବିନି।
ମାନେ ତାଙ୍କ ଘର ଲୋକ ତମକୁ ଦେଖିବା ପାଇଁ ଆସିଥିଲେ।
ହଁ ଆମର ଆସନ୍ତି ତେଣୁ ନିର୍ବନ୍ଧ କରିବାକୁ ଲୋକ ସମସ୍ତେ ଆସନ୍ତି ଯେମି ତମର ବାହାଘର ବେଦିରେ ଝିଅକୁ ବନ୍ଧା ବନ୍ଧାନ୍ତି। ସେମିତି ଆମର ଏଁ ବାହାଘର ବି ବାହାଘର ବି ବି କିଛି କି ଯାହା ଯେମିତି ଦିଅନ୍ତି ହେଲେ ନିର୍ବନ୍ଧରେ ଦିଅନ୍ତି।
ଓହୋ ଆଛା ଆଚ୍ଛା। ତାହେଲେ ତମର ରୁଲସ୍ ଅଛି।
ହୁଁ।
ମାନେ ସେଇ ଆମରି ଭଳିଆ କିନ୍ତୁ ଟିକେ ଟିକେ ଉନେଇଶି ବିଶ ଅଲଗା ଆଉ।
ହଁ ତମର ଟିକେ ପୂଜା ପାଠ କରାଯାଏ ଆମ ସେ ସବୁ ବୁ ନାହିଁ ଆଉ।
ଅଚ୍ଛା ଆଚ୍ଛା। ଆଉ ଫାଷ୍ଟ ଯେବେ ଦେଖିବାକୁ ଆସିଥିଲେ କଣ କଣ ସବୁ କୋଶ୍ଚିନ କଣ ପଚାରିଥିଲେ?
କିଛି ନୁହଁ ସମସ୍ତେ ତ ଜାଣିଚନ୍ତି ମୋ ବିଷୟରେ ଆଉ ପଚାରିବେ କଣ। ମତେ ସେଭଳିଆ ଫିଲିଙ୍ଗସ୍ ଆସିନି କି ଡର ବାଲା।
ଓ ହଁ ହଁ ତାହେଲେ ଯାହା ହବ ଭଲ।
ଆଉ ମତେ ଫାଷ୍ଟ ଯେତେବେଳେ ମୋ ଶାଶୁ ଶଶୁର ଦି ଜଣ ଦେଖିବାକୁ ଆସିଥିଲେ। ମୁଁ ଘରେ ନାଇଟି ପିନ୍ଧି ବୁଲୁଥିଲି।
ଆରେ ଆରେ ତାପରେ
ଏଁ କିଛି ନୁହଁ ସେମାନେ ବି
ସେ ଦିନ ବି ନ ଜଣେଇକି ପଳେଇ ଆସଥିଲେ।
ହୁଁ ଆଁ?
ମାନେ ଆସିବେ ବୋଲି ଜଣେଇଥିଲେ ନା ସେମିତି ପଳେଇ ଆସିଥିଲେ?
ହଁ ଆସିଥି ଆସିିବ ବୋଲି କହିଥିଲେ।
ତମେ ସେଇଥିରେ ନାଇଟି ପିନ୍ଧିକି ବୁଲୁଥିଲ।
ଆଉ କଣ କରିବି ସେ ତ ଦେଖିଚନ୍ତି ମୋର ଏମିତି ନାଇଟି ପିନ୍ଧିବା ସେମାନେ କେତେଥର ଦେଖିଥିଏ ପୂର୍ବୁରୁ, ମୁହେଁ ଲାଜ ସରମ ଆଉ ନାଇଁ।
ହଁ ସେଇଟା ବି ଏମିତିରେ ଘର ପାଖ ବି।
ହଁ ତାପରେ ନିର୍ବନ୍ଧ ପରେ ନା ମୋ ବଡ ଦେଢଶୁର ଆ ମଝିଆ ସେ ଦି ଜଣ ନିର୍ବନ୍ଧରେ ନଥିଲେ। ବାହାରେ ଥିଲେ ସେମାନେ ଆସିପାରିନଥିଲେ ତ ସେମାନେ ଆସିଲେ ଯେତେଳେ ସେତେବେଳେ ଗୋଟେ ଭଲ ଡ୍ରେସ୍ ଟା ପିନ୍ଧି ଦେଇଥିଲି ଆଉ।
ଓ ହୋ ହୋ ହୋ।
ପିନ୍ଧିକ ବୁଲୁଥିଲି ଆଉ ତମେ ଯେମିତି ଉଁ ଦେଢଶୁରକୁୁ ଦେଖି ମୁଁ ଆ ମୁଣ୍ଡରେ ଓଢନା ଫୋଡନା ଦିଅନ୍ତି ଆଁ ଲାଜ କରନ୍ତି ଆମର ସେ ସବୁ ଲାଜ ସରମ କିଛି ନାହିଁ। ହେଁ ହେଁ।
ଓହୋ କିଛି ନାଇଁ ସେଗୁରାକ?
ବଡ ଭାଇ ବାଗିଆ ଆଉ ବାସ୍।
ଆଚ୍ଛା ଆଚ୍ଛା।
ହଁ ମାନେ ସମ୍ମାନ ଦିଆହବ ବଡ ଭାଇ ବାଗିଆ ହେଲେ ଯେମିତି ଓଢଣା ଫୋଢଣା ଟାଣି ଟୁଣି ସେସବୁ ନାହିଁ ସେମାନେ ଭଉଣୀ ବାଗିଆ ଦେଖନ୍ତି। ସେମାନେ ତା ସେମାନେ ମତେ ଭଉଣୀ ବାଗିଆ ଦେଖୁଚନ୍ତି ଆଉ ମୁଁ ତାଙ୍କୁ ଭାଇ ବଗିଆ ଆଉ କଣ ଅଛି।
ହଁ ସେଇଟା ବି ଠିକ୍ କଥା।
ହ ସେମାନେ ମୋ ସହିତ ମଜା ଥଟା ବି କରନ୍ତି।
ମାନେ ବଡ ଭାଇ ମାନେ ଯିଏ ସବୁ।
ହଁ ହଁ।
ଯାହା ହଉ ଭଲ ତମର। ମାନେ ରାଗରୁଷା ନ ରହିଲେ ସେଇଟା ମାନେ ଭଲ।
ଭଲ ତାଙ୍କ ଘରେ ପ୍ରାୟ ସମସ୍ତେ ଭଲ, ଏକମାତ୍ର ମୁଁ ଯୋଉ କହିଲି ମୋ ମ
ତ ଯୋ ମାଝିଆ ହ ହ। ମାନେ ତାଙ୍କର ବୋଧେ କାହା ସହିତ ପଡେନି।
କାହା ସହିତ ତାଙ୍କ ଘରେ କାହା ସହିତ ପଡେନି।
ମାନେ ନଣନ୍ଦ ମାନଙ୍କ ସହିତ ବି ପଡେନି ଭଲରେ।
ନା ମୋ ନଣନ୍ଦ ମାନେ ବି ବହୁତ୍ ଭଲ। ସେମାନେ ପୁରା ଉଁ ଏତେ ମାନେ ପୁରା ମୁଁ ସମସ୍ତଙ୍କଠୁ ସ୍- ଇଏଁ ମାନେ ଏଁ ଇଏଥିରେ ତାଙ୍କ ଘରେ ଦେଖିବାକୁ ଗଲେ ସମସ୍ତେ ତ ମୁଁ ସାନ ବି, ତାପରେ ଉଁ ଏଜ୍ ରେ ବି ସମସ୍ତଙ୍କଠୁ ଛୋଟ।
ତାହେଲେ ହଉ ଆଚ୍ଛା ଆଚ୍ଛା।
ହୁଁ ତ ସେମାନେ ପୁରା ଯେମତି ଛୋଟ ଛୁଆ ପରିଆ ମତେ ଦେଖନ୍ତି ଆଉ। ହଁ ଆମ ଘରୁକୁ ଆସିବେ ଯଦି ସେମାନେ ମୁଁହ ଦି କିଏ ଚକୋଲେଟ କୁରକୁରି ଏ ସବୁ ଖାଇବାକୁ ଭଲ ପାଏ ମୋ ଶାଶୁ ପୁରା କୁୁରୁକୁରି ଚକଲେଟ ର ପୁରା ଡବା ଧର ଧରି ଚାଲି ଆସିଥିବେ ହାର ଧରି ଧରିକି ଆସିଥିବେ କୁୁରୁକୁୁରି ର ଗୋଟେ ଗୋଟେ
ନା କେତେ ଜଣ ଘରେ ମାନେ ନାହାନ୍ତି କି ନଣନ୍ଦ ମାନେ ମାନେ ଏମିତି ଝଗଡା ଫଗଡା ସବୁ ଆସିକି କରନ୍ତି ସେମିତି ମାନେ କିଛି ନାହିଁ ତ? ତ ତାହେଲେ ଭଲ। ଆଉ ମାନେ ବଡ ଭାଇଙ୍କର କଣ ସବୁ ମାନେ ପିଲାପିଲି ତାଙ୍କର କଣ?
ତାଙ୍କ ଗୋଟିଏ ପୁଅ ଗୋଟିଏ ଝିଅ, ଝିଅ ପଢୁଛି ଏଇଟା ତାର ବୋଧେ ତୃତୀୟ।
ଆଉ ପୁଅ ଟା ଛୋଟଟା ଅଛି ଅଢେଇ ତିନି ବର୍ଷର ଆଉ। ଆଉ ମଝିଆଙ୍କର ବି ଗୋଟେ ପୁଅ ସିଏ ବି ସେଇ ଅଢେଇ ତିନି ବର୍ଷର ମାନେ ବଡ ଆଉ ମଝିଆଙ୍କର ଏକା ସାଙ୍ଗେରେ ଏ ପିଲା ହେଇଥିଲେ ମାନେ
ଓହୋ ମାନେ ଏକା ଟାଇମ୍ କିଛିଟା ଡିଷ୍ଟାନ୍ସ ମେଣ୍ଟେନ କରିକି ଆଉ।
ଦି ତିନି ମାସ ବାସ୍ ଆଗ ପଛ।
ଓହୋ।
ହୁଁ। ହୁଁ ଚାଲିଛି।
ହୁଁ। ଆଉ ମାନେ ଘରେ ତାହେଲେ ଭଲରେ ଭଲରେ ପୁରା ମାନେ ଖୁସିରେ ରାଜି ହେଇଗଲା ନା,
ହଁ ହଁ।
ହୁଁ ହୁଁ। ତମ ଘର ଲୋକ ବି ତାଙ୍କୁ ଦେଖିବାକୁ ଯାଇଥିଲେ
ହଁ ତାପରେ ସେ ନିର୍ବନ୍ଧ ବେଳେ ଆସିଥିଲେ ଏ ଯାଇ ଉନ୍ ଘରେ ଯାଇଥିଲେ ମାନେ ଗୋଟେ ରୀତି ରିବାଜ ହିସାବରେ ଯାଇକି ଖାଲି ଦେଖି ଦେଇ ଚାଲି ଆଇଲେ ଆଉ।
ଆଚ୍ଛା ଆଚ୍ଛା ମାନେ ତମର ଏଠି ମାନେ ଅ ଉନ୍ ତମେ ଯାଅ ଦେଖିବାକୁ ପୁଅକୁ ନା ନାଇଁ?
ନା ନା।
ଆଚ୍ଛା ଆଚ୍ଛା।
ଓ ବାହାଘର ପୂର୍ବରୁ ମାନେ ନିବନ୍ଧ ପୂର୍ବରୁ ଆ ଲକ୍ଷେ ତରା ତାଙ୍କ ଘରୁ ଯାଇ ଆସିଥିଲୁ ବୋଧେ।
ଓହୋ ହୋ
ନିବନ୍ଧ ପରେ
ତାହେଲେ ଏଇଟାକୁ ନୁଆ କଥା ନୁହଁ ଖାଲି ମାନେ ବାହାଘର ଟା ଗୋଟେ ହବ ଆଉ।
ହଁ ଆ ଲିଲେଟିଭରେ ବାହାଘର ହେଲେ ଏମିତି ହିଁ ହୁଏ। ମୁଁ କେବେ ଭାବି ନଥିଲି କି ତାଙ୍କୁ ବାହା ହେବିି ବୋଲି।
ସେଇ ତ ଯୋଉଟା ମାନେ ଭାବିନଥାଉ ସେଇଟା ହିଁ ହୁଏ।
ଓହୋ ହୋ।
ହଉ ତାହେଲେ ଠିକ୍ ଅଛି ମୁଁ ରଖୁଛି ଆଉ।
ହଁ ହଉ।
ହଉ।